ହାଲୋ।
ଭଲ ଭଲ ସବୁ ଜଏ
ହାଲୋ‌। ଆ ଜୟ ବ ବନ୍ଧୁ ଜୟ ଜଗନ୍ନାଥ କେମତି ଅଛନ୍ତି?
ଭଲ ଅଛି ଆଉ ଆପଣ କଁ କେମିତି କଁ ଅଛନ୍ତି?
ଆଜ୍ଞା ମୋ ହାତ ବନ୍ଧ ତଳେ ସବୁ ଧରା ଚାଲିଚି।
ତମ ପରିବାର ସଦସ୍ୟ ସମସ୍ତେ?
ଆଜ୍ଞା ଭଲ ଅଛନ୍ତି ସମସ୍ତେ। ଆପଣଙ୍କର?
ହଁ ନିଶ୍ଚୟ ସବୁ ତ ସୁରୁଖୁରୁରେ ଚାଲିଚି ଆଉ।
ଆପଣ କଁ କରୁଛନ୍ତି ଏବେ?
ହଁ ଟିକେ ବାହାରୁ ତ ଏବେ ଆସିଲି ବିଶ୍ରାମ ନୋଉଚି ଆଉ।
ଭ୍ରମଣ କରି ଯାଇଥିଲେ?
ହଁ ଯାଇଥିଲି ତ ଏଇଟିକି ମନ୍ଦିର ଯାଇଥିଲି। ମୋର ତ ଜାଣିଚ ନିତ୍ୟ ଦିନ ମନ୍ଦିର ଯାଏ ତ ଆଜି ଯାଇଥିଲି ଆଉ।
ଆଜ୍ଞା। ଅଉ ଏବେ ଖାଇବା କଣ ହେଇଛି ଆପଣଙ୍କର?
ହଁ ଏବେ ତ ମୋ ବୋଉ ରୁଟି ତିଆରି କରୁଛନ୍ତି ମୁଁ ତ ଏବେ ଟିକେ ଛତୁଆ ଖାଇଦେବି। ଆପଣ କଣ ଭୋଜନ କଲେଣି?
ନାଁ ଭୋଜନ ତ କେବେ ହେଇନି କିଛି ମୁଁ ବି ଟିକେ ବାହାରୁକୁ ଭ୍ରମଣ କରିବାକୁ ଯାଇଛି। ଯେ ଟିକେ ପାଣି ପଇକି ବସିଛି ଆଉ କିଛି ସମୟ ପରେ ଜି
ଆଜ୍ଞା ଆଜ୍ଞା ଆଛା ଆଛା
ଆଉ ଥଣ୍ଡା ହେଇଛି କି ଆପଣଙ୍କୁ?
ହଁ ଟିକେ ବର୍ଷାରେ କାଲି ଓଦା ହୋଇଯାଇଥିଲି ତ ସେଥିପାଇଁ ଆଉ।
ଆଜ୍ଞା ମତେ ବି ଟିକେ କାଲି ଓଦା ରହିଯାଇଛି।
ଆଜ୍ଞା
ମନ୍ଦିର ଦର୍ଶନ
ଆଜ୍ଞା ଆପଣଙ୍କ କଥା ଟି କଟୁଚି।
ଆଜ୍ଞା ମନ୍ଦିର ଦର୍ଶନ କଲେ।
ହଁ ସ ଭଲ ଦର୍ଶନ କଲି।
ଏକା ଯାଇଥିଲେ ନା ମିତ୍ରଙ୍କ ସହ ଯାଇଥିଲେ।
ହଁ ଦୁଇ ଜଣ ମିତ୍ର ଥିଲେ ତାଙ୍କ ସହିତ ଯାଇଥିଲି ଆଉ।
ସେମାନଙ୍କ ଘର କୋଉଠି?
ହଁ ସେମାନେ ଏଇ ଆଖପାଖରେ ରହୁଛନ୍ତି ଆଉ। ଆଉ ଆପଣଙ୍କ ଦିନ କେମିତି କଣ ଗଲା ଆଜି?
ଏମିତି ସବୁ ଚାଲିଚି ଭଲରେ ଚାଲିଚି। ମୋର ଆଜି ଗୋଟେ ଓଟିଇଟି ପରୀକ୍ଷା ଥିଲା ଗୋଟେ ବ୍ଲାଇଣ୍ଡ ପିଲାଙ୍କ ପାଇଁ
ଆଜ୍ଞା
ଯେ ତାଙ୍କ ପାଇଁ କି ଚା କ୍ୟାପିଟାଲ ହାଉସ ବୋଲି ସୀତାରାମ ମନ୍ଦିର ପାଖରେ ଅଛି କରିଛନ୍ତି ମୁଁ ଆସିଲି ପରୀକ୍ଷା ସାଢ଼େ ଦୁଇରୁ ପାଞ୍ଚଟା ପର୍ଯ୍ୟନ୍ତ ଚାଲିଥିଲା।
ଆଜ୍ଞା ଆଜ୍ଞା ତା ବଦଳରେ ତ ଆପଣଙ୍କୁ କିଛି ଅର୍ଥ ମିଳିଥିବ।
ଆଜ୍ଞା ପାଞ୍ଚଶହ ଟଙ୍କା ମିଳିଲା ତରଫ
ଭଲ ବହୁତ ବଢ଼ିଆ କଥା।
ଆଉ ସେ ବାଟରେ ଆସିଲା ବେଳେ ବହୁତ୍ ଟିକେ ବର୍ଷା ହେଲା। ସେଥିପାଇଁ ଡେରି କରୁଥିଲ
ଆଜ୍ଞା ଆପଣ ବାଇକ ରେ ଯାଇଥିଲେ ନା ଆଉ କଉ ମୋର ଏଇ ମୋ ବସ୍ ଯାନ ରେ ଆସିଲେ?
ହୁଁଁ ବାଇକ ରେ ଯାଇଥିଲି। ଟେ କ ଖାଇକି
ଆଚ୍ଛା ଆଚ୍ଛା ବେଶ ବଢିଆ କଥା ଆଉ ମଧ୍ୟାହ୍ନ କାଳରେ କଣ ଭୋଜନ କରିଥିଲେ?
ଆଜ୍ଞା ଭାତ ଡାଲି ଚା
ଆଜ୍ଞା ଆଜ୍ଞା
ଆପଣ
ହଁ ମୁଁ ବି ସେଇ ଭାତ ଡାଲି ସୋୟାବିିନ ତରକାରୀ ପ ଭେଣ୍ଡି ଭଜା ଆଳୁ ଚକଟା ଆଉ
ଆଜ୍ଞା
ଆଉ କଣ କୁହନ୍ତୁ ଆଉ ତ ରହିଲା ଏଗାର ଦିନ ଭଳି ରଥଯାତ୍ରା
ଆଜ୍ଞା ଠାକୁରଙ୍କର ଆଗମନ
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ଗମନା ଗମନ କରି ମତେ ଅପେକ୍ଷା କରିଛି ସେଦିନକୁ ଜଗାତ ଏବେ ତା ଦେହ ଭଲ ନାହିଁ ସେ ତ ଏବେ ବିଶ୍ରାମ ନେଉଚି ତା ଦେଉଳରେ ତା ଦେହ କେମିତି ଭଲ ହେଇଗଲେ ସେଏ ଆ ଆମକୁ ଦର୍ଶନ ଜଗ ଦେ ଦେଖିବା ପାଇଁ ଆଉ
ଆଜ୍ଞା
ହଉ କଣ କୁହନ୍ତୁ ଆଉ ଆଉ କାଲି କୁଆଡ଼େ କଣ ବୁଲିବାର ଭ୍ରମଣର କିଛି ବ୍ୟବସ୍ଥା ଅଛି ଆପଣଙ୍କର ନା ନା ସେମିତି କିଛି କରିନାହାନ୍ତି?
ନାଇଁ ବ୍ୟସ୍ତ ନାଇଁ ଏମିତି। ଦୈନଦିନ ଜୀବନରେ ଚାଲେ। ଆଜ୍ଞା ନିିତ୍ୟ ଦିନ ଜୀବନରେ ଯାହା ଚାଲେ ସବୁ ଚାରି ଆ ଆଉ
ବହୁତ ଭଲ କଥା କହିଲେ ଭଲ ଭଲ।
ସାର୍
ଆପଣଙ୍କ କଥା କଟୁଛି ଆପଣ ଟିକେ ଝରକା ପାଖକୁ ଆସିଯାଆନ୍ତୁ ଯୋଉଠିକି ନେଟୱାର୍କ ଭଲ ରହିବ।
ଆଜ୍ଞା ଆପଣଙ୍କର କିଛି
ଆପଣଙ୍କ ନେଟୱାର୍କଟି ବୋଧେ ରହୁଛି ଆପଣ କଥା ଅଧା କଟି ଯାଉଛି ତ ମୁଁ କିଛି ବୁଝିପାରୁନହିଁ କଣ ର ଉତ୍ତର ଦେବି?
ହଉ ଆପଣ ଭ୍ରମଣ କରିବାର ଖାଲି ଯୋଜନା ଅଛି କି?
ନାଇଁ ମୋର ତ ସେମିତି କିଛି ଭ୍ରମଣ କରିବାର ନାହିଁ ସେମତି ନିିତ ଦିନ ତ ମୁଁ ଯାଇ ଆପଣଙ୍କୁ କହିଥିଲି। ଉଦ୍ୟାନ ବ୍ୟାୟାମ କରିବାକୁ ତମର ସେଇ ଗୋଟିଏ ତ ଭ୍ରମଣ ସ୍ଥାନ ଆଉ ନିତ୍ୟା ଦିନ ଆଉ। କୁଆଡେ ସେମତି ଖାସ ନାହିଁ ଭାବୁଥିଲେ ଏ ଟିକେ ମାମୁଁ ଘର ଯିବି। ଯେହେତୁ କେତେ ଦିନ ହେଲାଣି ଯାଇନାହିଁ ତ ମାମୁଁଙ୍କର ମାମୁଁ ଯେହେତୁ ବି ତାଙ୍କର ନୂଆ ଘରଟିକୁ ନେଇଛନ୍ତି। ଛାଡ଼ି ଦେଇଛନ୍ତି ତ ନୂଆ ଘର ଟିକେ ନେଇଛନ୍ତି ତ ସେ ହେଉଛି ତାଙ୍କ ନୂଆ ଘର ଟିକେ ଦେଖିଦେବି। ଆଉ ଆମ ପୁଅଙ୍କ ସହିତ ଆମ ମାମୁ ପୁଅ ସହିତ ବି ଟିକେ ଖେଳ ଖେଳିଦେଇକି ଆସିବି।
ଆଜ୍ଞା ହେଇଯିବ।
ଆଜ୍ଞା ଆଜ୍ଞା ନିଶ୍ଚୟ।
ହୁଁ
ଜାଣିନେଇ।
ଆଉ କଣ କୁହନ୍ତୁ ଘର ଲୋକ ଏବେ ସମସ୍ତେ କଣ କରୁଛନ୍ତି ବର୍ତ୍ତମାନ? ହାଲୋ।
ଆପଣ କଥା ବୋଧେ କଟୁଛି ମତେ ଲାଗିଲା ଆପଣ କିଛି କହୁନାହାନ୍ତି କିନ୍ତୁ ଆପଣଙ୍କ କଥା ବୋଧୁଏ କଟୁଛି। ହାଲୋ ମୋ ଭଏସ ଆପଣଙ୍କୁ ଶୁଣାଯାଉଛି?
ଆଜ୍ଞା ଶୁଭା ଯାଉଛି।
ଆପଣଙ୍କ କଥାଟି କଟୁଛି ତାହେଲେ ଆପଣଙ୍କ ପଟେ ସେପଟେ କିଛି ସମସ୍ୟା ରହୁଛି ନେଟୱାର୍କ ଯୋଗୁଁ। ଆଉ ବର୍ତ୍ତମାନ ତର ପରିବ ସଦସ୍ୟ କଣ କରୁଛନ୍ତି ଏବେ?
ଆପଣଙ୍କ କଥା କଟୁଛି ବହୁତ ଜୋରରେ କଟୁଛି ଆପଣ ଟିକେ ଝରକା କର ଜାଗା ସ୍ଥାନ ପଳେଇ ଆସନ୍ତୁ ଖୋଲା ସ୍ଥାନକୁ।
ଆଜ୍ଞା। ଆପଣଙ୍କ ଆପଣ ଯିବେ ପରିଭ୍ରମଣ କରି ଗାଁକୁ।
ଆଜ୍ଞା ନିଶ୍ଚୟ ଯିବି ମାମୁଁ ଘରକୁ ଟିକେ ଯାଇନି କେତେ ଦିନ ହେଲା ଯାଇନି ଯିବି ଟିକେ। ସେଇଟା ରଥଯାତ୍ରା ବି ଦେଖିଦେବି ଆଉ ଟିକେ ସେଠି ବି ରହିଯିବି କିଛି ଦିନ ପାଇଁ। ମାମୁ ପୁଅ ସହିତ ବି ଟିକେ ଖେଳିବି ଯେ ତାକୁ ବି କେତେଦିନ ହେଲାଣି ଦେଖିନଥିଲି।
ଆଜ୍ଞା। ସେ ବି ଆପଣଙ୍କୁ ଦେଖି ଖୁସି ହେବ ମଧ୍ୟ୍ୟ ଛୋଟ ପିଲା।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚୟ।
ହୁଁ ଆଉ ଘରେ ବାପା ମାଆ ଭଲ ଅଛନ୍ତି ସମସ୍ତେ?
ଆଜ୍ଞା ଆଜ୍ଞା ବେଶ୍ ଭଲ ଅଛନ୍ତି। ବର୍ଷା ଯୋଗୁ ତ ଖାଲି ଟିକେ ଟିକେ ସମସ୍ତଙ୍କର ଟିକେ ଦେହ ଅସୁସ୍ଥ ରହୁଛି ଏ ବର୍ଷା ଯୋଗୁ। ହଁ ସାନ ଭାଇ ତ ଏଠି ବସଛନ୍ତି ପଢା ପଢି କରୁଛନ୍ତି ଆଉ।
ଆଜ୍ଞା। ଆଉ ଆପଣ ଏବେ ବହୁ
ଆପଣଙ୍କୁ ମୋ ବ୍ୟାଗଗ୍ରାଉଣ୍ଡ ରୁ କିଛି ଅ ଶବ୍ଦ ଶବ୍ଦ ଶ ହଉଛି କି ବ୍ୟାଗଗ୍ରାଉଣ୍ଡ ରୁ ମୋର?
ନା କିଛି ଶୁଭୁ ନାହିଁ ଆପଣଙ୍କ ଭଏସ ହିଁ ଶୁଭୁଛି।
ଶୁ ତାହେଲେ ବହୁତ ଭଲ ହଥା।
ଆପଣ କଣ ଭୋଜନ କରିବେ ଏବେ ଭାବୁଛନ୍ତି?
ଏବେ ତ ଯାଉଛି ଟିକେ ଛତୁଆ ଟିକେ ଖାଇଦେବି ସେଇ ତ ମୋ ନିତ୍ୟ ଦିନ ଖାଦ୍ୟ ସକାଳ ସନ୍ଧ୍ୟା ପାଇଁ। ଆଉ ତାପରେ ଯାହା ବା ରୁଟି ଖାଇବି ଆଉ।
ଆଜ୍ଞା।
ଆଜ୍ଞା ଏବୁଟୁ ଗୋଟେ ସବୁଠୁ ବଡ ସମସ୍ ୟା ହେଲାଣି ଯେ ଯେହେତୁ ଆପଣଙ୍କୁ ମୁଁ କହିଥିଲି କି ମୁଁ ନିରାମିଷା ହେବାକୁ ଚାହୁଁଛି ଆଉ ମୁଁ ଆଇଁଷ ଖାଇବାକୁ ଚାହୁଁ ନାହିଁ।
କିନ୍ତୁ ମୋର ମାତାଶ୍ରୀ ମତେ ଜ ଉଁ ବାଧ୍ୟ କରୁଛନ୍ତି ଖାଇବାକୁ ଆଉ ଚିଡୁଛନ୍ତି ମଧ୍ୟ। ତ ମୁଁ କହିଲି କି ମୁଁ ତ ରୋଷେଇ କରିବା ଶିଖିଯିବି। ତ ତମ ଉପରେ କିଛି ଅସୁବିଧା ହେବ ନାଇଁ ତଥାପି ସେ କହୁଛନ୍ତି କି ତୁମ-ତୁମେ ଯଦି ନ ଖାଇବ ତ ଆମ୍ଭେମାନେ କେମିତି ଖାଇବୁ ସେ ସ୍ଥାନରେ ତ ଏଇଆ କହି ସେ ମୋ ସହିତ କଳହ ସୃଷ୍ ଟି କରୁଛନ୍ତି ତ ସେଥିପାଇଁ ମୁଁ ଟିକେ ମନ ଦୁଃଖିତ ଅଛି କଣ କରିବି ସେଇଆ ଭାବୁଛି।
ହେ ନା ତାଙ୍କୁ ଟିକେ ବୁଝାନ୍ତୁ ସମସ୍ତଙ୍କର ନିଜର ମନ ଥାଏ। ଆଉ ଆଇଁଷ ଛାଡିବାଟା ଗୋଟେ ଭଲ ଜିନିଷ ଆପଣ ନିଜକୁ ଠାକୁରଙ୍କ ପାଖରେ ସମର୍ପଣ କରିଦଉଛନ୍ତି। ଆଇଁଷ ଛାଡ଼ିବା ପାଇଁ। କେତୁଟା ଜୀବଙ୍କୁ ନର ହତ୍ୟା ନ କରିବା ଆପଣ ଖାଇବେ ତାହା ଭଗବାନଙ୍କୁ ହିଁ ସମର୍ପଣ ହେବ। ଭଗବାନ ଆପଣଙ୍କର କଲ୍ୟାଣ କରି ଆପଣଙ୍କ ମାତାଶ୍ରୀଙ୍କୁ ଟିକେ ବୁଝାନ୍ତୁ।
ଗିଲା ଆଜ୍ଞା ଆଜ୍ଞା ମୁଁ ଚେଷ୍ଟା କରୁଛି ତାଙ୍କୁ ବୁଝେଇବାକୁ ଆଉ କଣ କରିବା।
ମୁଁ ଏ ଆଇଁଷ ଛାଡିବା ସହ ମୋ ପରିବାର ଲୋକଙ୍କୁ ବି ଆ ଉଚିତ ଶିକ୍ଷା ଦବା କ ଥା କି ଆଇଁଷ ଠାରୁ ଦୂରେଇ ରହି ନିରାମିଷା ଖାଇବେ। ଆମ ଦୁନିଆରେ ଛପନ ପ୍ରକାରର ଭୋଗ ଅଛି।
ଆଇଁଷ ତ କିଛି ବି ନୁହେଁ ତା ଆଗେରେ କେତେ ସ୍ୱାଦିଷ୍ଟ ଖାଦ୍ୟ ରହିଅଛି। ହଉ ରଖ। ଘର ଲୋକଙ୍କୁ କୁହନ୍ତୁ ଟିକେ ନିରାମିଷା ଖାଇବା ଆରମ୍ଭ କରିବେ। ଆଉ ଭଗବାନଙ୍କ ପାଖେରେ ଟିକେ ସମର୍ପଣ କରିବେ ନିଜକୁ। ଯାହା ଦ୍ବାରା ଭଗବାନ ସମସ୍ତଙ୍କର କଲ୍ୟାଣ କରିବେ। ସମସ୍ତଙ୍କ ଉପରେ ଶୁଭ ଦୃଷ୍ଟି ବନେଇ ରଖିଥିବେ।
ଆଜ୍ଞା ଆଜ୍ଞା ନିଶ୍ଚୟ। ବେଶ୍ ଭଲ କଥା କହିଲେ। ଆଉ ଯେହେତୁ ଆମର ସମୟର ପରିସମାପ୍ତି ଘଟିଲାଣି ତ ଆମେ ଆଗାମୀ କଲ କୁ କଥା ହବା ନିଶ୍ଚୟ।
ଆଜ୍ଞା ନିଶ୍ଚିନ୍ତ୍।
ଠିକ୍ ଅଛି ଜୟ ଶ୍ରୀ ଜ-ଜୟ ଶ୍ରୀ ଜଗନ୍ନାଥ।
ଆଜ୍ଞା।